ଏ କହ।
ହଁ ଆଣ୍ଟି କଣ କରୁଥିଲେ?
ରୁଷେଇ ଚାଲଛିରେ ମାଁ। ତୁ ଭଲ ଅଛୁ।
ହଁ ଭଲ ଅଛି ଥଣ୍ଡା ଯାହା ହଉଛି ଆଉ
ଉଁ ହୁଁ
ଏପଟେ ମାନେ ବର୍ଷା ଜୋରେ ହଉଛି।
ହଁ ନାଇଁ ଖରାଦିନ ବି ଟିକେ ଅଧିକା ଗାଧୁଆ ପାଧୁଆ ହେଇଯାଏ ହେଇଯାଏ ନା ଦି ଟାଇମ ହେଇ ଥଣ୍ଡା ଟା ହେଇଯାଏ ଆଉ
ନା ତାପରେ ତ ମୁଁ ହଁ ଘରେ ସବୁ ଭଲ ଆଉ ମୁଁ ତ ମୋର ଗାଧେଇକି ଆସିକିନା ଆଉ ପଖାଳ ଖାଇଦେବି ପଖାଳ ଖାଇଦେଇକି ଆସିକି ପୁଣି ଏସିରେ ବସିପଡ଼ିଲାଠୁ ପୁଣି ଆହୁରି ଥଣ୍ଡା।
ଖାଲି ଭଲ ଲାଗିବନି। ଆମେ ସେମିତି କରୁଛୁ ସକାଳେ କଣ କରୁଛୁ ପଖାଳ ଦିଟା ଯାହାବି ହଉ ପଖାଳ ଲଗେଇକି ଖାଇ ଦଉଛ ତାପରେ ଏଠୁ ବେଳାରେ ଗରମ ଖାଇକି ରାତିରେ ରୁଟି ଆଉ ପଖାଳ ଦିଟା ନ ଖାଇଲେ ଭଲ ଲାଗନି ଖରା ଯୋଗୁ ସକାଳୁ ଗରମ ଖଇବା ଭଲଗୁନି। ହୁଁ ହୁଁ
ହୁଁ ହୁଁ ହଁ ଏଇନା ଦିଦି କହୁଥିଲେ କହିଲେ ପଖାଳ ଖାଇଲେ ସକାଳେ ଇପି ଖାଇଥିଲେ ବୋଲି।
ଆ ବର୍ଷା ତ ମାଡ କେମିତି ହଉଛି।
କାଲି ଆଣ୍ଟି କୁହନ୍ତୁନି କାଲି ତ ପୁରା ଅନ୍ଧାର କରିକି ଆଇଲା ସନ୍ଧ୍ୟା ଚାରିଟାରୁ ଯେ ଧୂଳି ଫୁଳି ପୁରା ଉଡ଼େଇକି ଅନ୍ଧାର କରିକି ଆଇଲା ଆଉ ପୂର୍ବରରୁ ଲାଇନ ତ ଯାଇଛି। ପୁରା ଆଉ ଯାଇଛି ବର୍ଷା ଜୋରସେ ଘଡ଼ଘଡ଼ି ବିଜୁଳି ପୁରା ଜୋରଦାର ମାରୁଛି।
ହଁ କାଲି ଏକଡେ ଉଠେଇଥିଲା। ଏପଟେ ହେଇଚି ବର୍ଷା ଟା ତାହାଲେ ଆଉ ଆମ ଏକଡେ ଆଉ ବର୍ଷା ହେଇନି ଜୋରେ ପବନ ହେଲା ବରବଡିଶ ହେଲା। କିନ୍ତୁ ଲାଇନ ବି ଆମର କାଟି ଦେଲା ଦି ଘଣ୍ଟା। ଚାଉଳିଆ ତାପରେ ପୁଣି ଆସିଲା ଏବେ ଯା ଯିବିନି ପୁରା ଯୋଉ ଖରା ଆଜି ଆଉ
ହୁଁ କାଲି ଯୋଉ ଘଡଘଡି ବର୍ଷା ଜୋରରେ ହେଲା ଯେ ଆଉ ଲାଇନି ସନ୍ଧ୍ୟା ଚାରିଟାରୁ ଯାଇଛି ରାତି ଦଶଟା ସାଢ଼େ ଦଶଟା ବେଳକୁ ଆଇଲା।
ହଁ କଣ ପଢ଼ୁଚୁ ମାମା ଏବେ?
ହଁ ଏଇ ଯୋଉ ପ୍ଲସ ଥ୍ରୀ ଫାଷ୍ଟ ଇୟର।
ଅ ହଁ ରୋଷେଇ ଶିଖିଲୁଣି?
ହଁ ସେମିତି ଟିକେ ଟିକେ ଆଉ ସେମିତି ମାନେ ଭଜା ଫଜା ସେମିତି ନର୍ମାଲ ମାନେ ଇ ପି ମ୍ୟାଗି ହେଇ ସା
ହଁ ଏଇଟା ତ ଆଗ ଆଉ ଆଉ ବୋ ଫାଷ୍ଟେ ଏବେର ଛୁଆ ଆଉ କଣ ଶିଖିବେ ମ୍ୟାଗି ଚାଉମିନ ଏଇଗୁଡା। ଆଉ ହଉ ଆଉ ବେଶୀ ଖାଇବୁନି ମ୍ୟାଗି ଚାଉମିିନ ଗୁଡା।
ନାଇଁ ଏବେ ଆମ ଏପଟେ ଗୋଟେ ଯୋଉ ପତଞ୍ଜଳି ମ୍ୟାଗି ବୋଲି ଆଉଚି
ହଁ ହଁ ହଁ।
ଉଁ ଅଟାର ସେଇଟା ମାନେ ଭଲ। ମାନେ ଯେ ତେବେଳେ ମାନେ ଯଦି ପ୍ରାୟ ଟାଇମ ସବୁବେଳେ ଖାଇଆ କୁ ଇଚ୍ଛା ହେଲା ସେଇଟା ମାନେ ଖାଇପାରିବ ଅ ଟାରେ ତିଆରି ଆଉ ଦେହ ପାହ ଖରାପ ହବନି। ହ
ହଉ ତମେ ଭାଇ ଭଉଣୀ କେତେ ଜଣ?
ଉଁ ମୋର ଜଣେ ଭାଇ ଆଉ ଜଣେ ଭଉଣୀ ଆ ମୁଁ ଏକା ଆଉ।
ହଁ ହଁ ହଉ। ଆଉ କଣ କହ?
ଆଉ ତମେ ବୋଧେ ଖାଇ ସାଇଲଣି ଆଣ୍ଟି?
ଆସୁନୁ ଆମ ଆଡ଼େ ରଜ ମହୋତ୍ସବ ବଢିଆ ହଉଚି ଦେଖିକି ଯିବୁ।
ଆଉ ଆଣ୍ଟି ଆମର ଏପଟେ ରଜ ମହୋତ୍ସବ ପଡ଼ିଲାଣି ହୁଁ ହୁଁ। ଆ ମୁଁ ଦିଦିକୁ କହୁଥିଲି ଯୋଉ ସବୁ ମାନେ ଗ ଛପତ୍ର ସବୁ କଲର କରିକିନା ସେ ପେଣ୍ଟିଂ କରିସାଇଲାଣି ଦୋଳି ବି ଭିଡ଼ି ସାଇଲିଣି। ଷ୍ଟେଜ ବନେଇ ସାଇଲେଣି ସବୁ ପ୍ରୋଗ୍ରାମ ଷ୍ଟାର୍ଟ ହେଇଯିବ ବୋଲି।
ହଁ ଆମର ବି ତ ସେମିତି ଚାଲି ଲାଣି ସବୁ ଆଉ। ସବୁ ରେଡି ହେଇଗଲାଣି ସବୁ ଆମର ବାହାରୁ ଏଥର ଡକେଇଛନ୍ତି ସବୁ ଏଇ ମୁକ ବଧିର ଏଇ ମାନଙ୍କୁ ଡକେଇଚନ୍ତି। ଅନ୍ଧ ଏମାନଙ୍କୁ ଡକେଇଚନ୍ତି ଆଉ। ତାଙ୍କ ଟ୍ୟାଲେଣ୍ଟା ଦେଖିବା ସବୁଳେ ଗାଁ ଝିଅ ମାନେ କରନ୍ତି ଗାଁ ବୋହୂ ମାନେ କରନ୍ତି
ସେମାନେ ହେଲେ ମାନେ କଣ କେମିତି କଣ କରିବେ ତାଙ୍କମାନଙ୍କୁ ନେଇକି
ଯୋଉ ଗୀତ ପ୍ରୋଗ୍ରାମ ଟା କରିବେ ହୁଁ କାଁକି ନା ଆମେ ଜାଣିଛେ ଯେ ଭଲ ମାନେ ହିଁ ସବୁବେଳେ ଭଲ କରନ୍ତି ମାନେ ଆମେ ଯେମିତି କିନ୍ତୁ ବିକଳାଙ୍ଗ ଭିତରେ ଯୋଉ ଟ୍ୟାଲେଣ୍ଟ ଟା ଆମେ କେବେ ଦେଖିପାରନ୍ତିନି ବା ସେମାନେ ବିଶେଷ ତାକୁ ପ୍ରକାଶ କରନ୍ତିନି। ଏଇ ମାଧ୍ୟମରେ ସେ ସେମାନେ ଆମ କି ଜାଣିପାରିବ ଯେ ଭଗାନ ସେ ସୁ ଅନ୍ଧ ମୁକ ବବଧିରେ କରିଦେଇଛି କିନ୍ତୁ ତାଙ୍କ କବିତେ ଦ ଉ ଟ ଠା ଲେ ଦେଇଛି ଅଛନ୍ତି ନା
ହଁ ହ
ତେଣୁ ସେମାନଙ୍କୁ ଆଣା ହେଇଛି ସେମାନଙ୍କ ଭିତରେ କାହିଁକି ନା ସେମାନଙ୍କୁ ଦେଖିବା ଦ୍ଵାରା ଆମେ ଗୋଟେ ଏନକରେଜ ବି ହେଇଯିବା ଯେ ନାଇଁ ସିଏ ଯଦି କରିପାରୁଛନ୍ତି ଭଗବାନ ତାଙ୍କୁ ଆଖି ଦେଇନାହାନ୍ତି କିନ୍ତୁ ସେ ଗୀତ ବୁଲି ପାରୁଛନ୍ତି ବା ଲେଖି ପାରୁଛନ୍ତି ଭଲ ଡ୍ୟାନ୍ସ କରିପାରୁଛନ୍ତି ଆମକୁ ଭଗବାନ ସବୁ ଦେଇ ଆମେ କାଇହିଁ ପାରିବାନି ସେଇଟା ବି ଗୋଟେ ଶିକ୍ଷା ତାଙ୍କଠୁ ପାଇବା-
ହୁଁ
ସେଇଟା ସାଟା ଗୋଟେ ନୁଆ ପ୍ରା ଆସଥର କରୁଛନ୍ତି ରଜ ମହୋତ୍ସବଟା ଆଉ
ହଁ ଦିଦି ଦିଦି ଯାଇନା କରନ୍ତି ନା ଯୋଉ ରଜ ମହୋତ୍ସବ ନା
କଣ କହିଲୁ?
ମାନେ ସିଏ ସବୁ ମଥରେ ମାନେ ଭାଗ ନିଅନ୍ତି ନା ରଜ ମହୋତ୍ସବ
ହଁ ଏ ମାନେ ଏଇଥର ଫାଷ୍ଟ ଏଇ ଯୋଉ ମୁକବଧିର ଅନ୍ଧାରଣ ହେଇଛି ସେମାନେ ଏଥର ଫାଷ୍ଟ ଆଗରୁ ଝିଅ ମମାନୋନେ ହିଁ କରୁଥିଲେ ଗାଁର ଝିଅ ମାନେ ଗୋଟେ ଟିମ ଡ୍ୟାନ୍ସ କରୁଥିଲେ ଆଉ ଗୋଟେ ଟି କୀର୍ତ୍ତନ ଭଜନ ଏମିତି ସ କରୁଥିଲେ ଆଉ ଛୋଟ ଛୋଟ ଛୁଆ ମାନ ସେମାନେ ବି ନାଚ ହେବେ ତ ଛୋଟ ଛୁଆ ମାନ ନାଚରେ ମାହିର ପୁରା ସେନକୁ ଆଉ ଶିଖ ଖେ ତା ପଡୁି ଏବେ ଯୋଉ ଛୋଟ ଛଟ ଛୁଆ ସାଙ୍ଗ ଆଉ ଶିଖିବାକୁ ହିଁ ପଡୁନି
ଯେତେ ବଡ ଚନ୍ଦନା ଅଛନ୍ତି ଏତେ ଛଟ
ହଁ ସେ ସବୁ ଗୀତରେ ଆଗତ ତାଙ୍କର ତେଣୁକରି ସେମାନେ ବି ଛୋଟ ଛୁଆମାନେ ବି କରୁଛନ୍ତି ଆଉ ଅଭିନୟ ବି କିଏ କିଏ ଦେଖଉଛନ୍ତି ଆଉ ସ୍ତ୍ରୀ ଲୋକମାନେେ ଶଙ୍ଖ ହୁଳ ହୁଳି ବେଦ ପୁରାଣ ର ପଚାର ଯିବ ସେମାନଙ୍କୁ ସେଟା ସେମାନେ ତାର ଆନ୍ସରଟା ଦେବେ କଶ୍ଚି କରିବେ ଅନ୍ୟମାନେ ସେମାନେ ତାର ଆସାର ଦେବେ ଆଉ
ଆମ ଏପଟେ ଖାଲି ଯୋଉ ନାଚ ଚାଲିବ ବଡ ପିଲା ହଉ କି ଛୋଟ ପିଲା ହଉ ଯିଏ ନାଚିବା କଥା ନାଚିବ ଛୋଟ ପିଲା ତ ଅଧିକ ଆଉ ବଡ଼ ପିଲା ଗୋଟେ ଦୁଇଟାାରେ ଥିବୁ ଛୋଟ ଛୁଆ ଅଧିକ ଆଉ ଏପଟେ ମାନେ ମୁରୁଜ କମ୍ପିଟିସନ୍ ଚାଲିବ
ହଁ ଆମର ବି
ଚଲେଇବେ ଆଉ ଯେଉଁ ଇଏ ହଁ ଆଉ ଗୋଟେ ଡାକିକିନା ମାନେ ଉ ଆର୍ଟ ଯୋଉ ଲୋକର ମାନେ ଆର୍ଟ କରିବା ପାଇଁ ସ୍ତ୍ରୀ ଲୋକ ହୁଅନ୍ତି ଗୋଟେ ଝିଅପିଲା ମାନେ ଯୋଉମାନେନେ ଆର୍ ସେମାନେ ପୁରା ଫାଷ୍ଟ ଅଛନ୍ତି। ସେମାନେଉଁ ଭିତରେ ପୁଣି କମ୍ପିଟିସନ ଚାଲିବ। ଫାଷ୍ଟ ସେକେଣ୍ଡ ଥାଡ ହେଲା ତା ତିନି ଜଣଙ୍କ ଭିତରେ ପୁଣି ଆଉଥରେ କମ୍ପଟିସନ। ତାଙ୍କ ଭିତରୁ ଆଉ କିଏ ବେଶି। ଫାଷ୍ଟ ହେଇପାରିବ।
ହଁ
ଏମିତି ହେଇକି ରାତି ଆଠଟା ହେଇଯିବ ପୁରା।
ଓହ ଆମର ଫାଷ୍ଟ ଯୋଉ ଦି ଚାରି ବର୍ଷ କରିଲେ ଏ ସ୍ତ୍ରୀ ଲୋକଙ୍କୁ ଏତେ ଗୁରୁତ୍ୱ ଦେଲେ ନାହିଁ ସେମାନେ କେବଳ ଛୋଟ ଛୁଆ ଝିଅ ମାନେ ଆଉ ପୁଅ ମାନ ଏମତି ସେମାନଙ୍କୁ ଦଉଥିଲେ କିନ୍ତୁ ଏଇ ଦି ବର୍ଷ ହେଲାଣି ମାନେ ସ୍ତ୍ରୀ ଲୋକଙ୍କୁ ବି କହୁଛନ୍ତି ଯେ ତମେ କିଏ ଭଜନ ଗାଇ କିଏ ଯାହା ବି କରିପାରିବ କିଏ କିଏ ଅଭିନୟ କରିପାରିବ ଯ ସ୍ତ୍ରୀ ଲୋକ ସେ ବି ଭାଗ ନେଇପାରିବ ଆଉ ଶଙ୍ଖ ହୁଳହୁଳି ଟା କେବଳ ସ୍ତ୍ରୀ ଲୋକମାନଙ୍କୁ ଦିଆଯାଇଛି।
କିଏ କେତେ ବର୍ଷରେ ହୁଳ ହଳି ପକାଇ ପାରିବ।
କାନା ଝିଅମାନେ ଟିକେ ଗୋଟେ ଗୋଟେ ଗାଁ ମାନଙ୍କରେ ସଙ୍କୋଚ କରୁଛନ୍ତି ନା ନାଇଁ ନାଇଁ ମୁଁ ହୁଳହୁଳି ଦେବିନି ଲେଡିଜ ମାନେ ତ ହୁଳ ହଳି ଶଙ୍ଖ ପୁଙ୍କିବାରେ ମାହିରି ପୁରା ସିଏ କୋଉଠି ବି ତାଙ୍କର ଭୁଲ କରିବେନିଟ ସ୍ତ୍ରୀ ଲୋକଙ୍କର ରଖା ହେଇଛି ମରୁଜ ଆଉ ଆ ଯୋଉଟା। ଚେୟାରରେ ଖେଳନ୍ତି ଆରାମ ଚେୟାର ନା କଣ ଗୋଟେ ଖେଳ କରନ୍ତି।
ମ୍ୟୁଜିକ ଚେୟାର।
ହଁ ମ୍ୟୁଜିକ ଚେୟାର ସେଟା ଗୋଟେ ସ୍ତ୍ରୀ ଲୋକ ମାନଙ୍କ ନାଗି। ଖାଇଛି।
ହୁଁ ସେଟା ଆମର ଏକ ଝିଅ ପିଲା ଖେଳୁଥିଲେ ଏବେ ବି ଝିଅ ପିଲା ଜଷ୍ଟ ଲୋକମାନମାନଂକୁ ଦିଆହେଇନି। କେବଳ ଝୋଟି ପକାଏ ନ ଚିତା ପକା ଏରା ସବୁ ଦିଆହେଇଛି।
ହୁଁ ହୁଁ ଆଉ ସେମାନେ କଣ କରୁଛନ୍ତି କି ପ୍ରାଇଜ ଟା ଯାହାବ ଆଉ ଯ ପାର୍ଟିସିପେଟ କରିବ ଯ ଯୋଉ ଛୁଆଡି ଜିତିଲା ପାଇବ ଯ ହାରିଯିବ ପାଇବ କାହାକୁ ବନ୍ଦ କରନ୍ତିନି ହେନା ସବୁ ଆମର ଗାଁର ଝିଅ ମାନ ମିଶଛନ୍ତି କୋଉ ଛୋଟିଆ ଛୁଆଡି କବ କାହିଁ ମୁଁ ଭଲ କଲି ତାକୁ ଦେରେ ରାଗିବେ ଏଇ ଛୋଟିଆ ଛୁଆଡି ସେ ଜାଣିବନି ରାଗିବ।
ହଁ ଆମର ମାନେ ସେମିତି ନାହିଁ ଯିଏ ଜିତିଲା ପାଇବ ଯିଏ ହାରିଲା। ତମେ ଯାଅ।
ହଁ ଯ ହାରିଲା ବି ତାକୁ କିଛି ନା କିଛି ଯାହା ବିି ହଉ ତାଙ୍କୁ ଗୋଟେ ଖୁସି କରିବା ପାଇଁ ତାକୁ କିଛି ଗୋଟେ ଦିଅନ୍ତି କହିବେ ନାାଇଁ ହାରିଗଲା ବୋଲି ତାକୁ ଯଦି ଆମେ ନଦବା ସେମାନଙ୍କ ମନ ଛୋଟ ଛୁଆ ନା ମୁଁଉ କରିଥିଲି କାଁକିନା ସେମାନଙ୍କୁ ଲାଗିବ ଯେ ମୁଁ ବି ଭଲ କରିଛି। ମ ସେ କ ମୁଁ ବି ଭଲ କରିଛିି। ଯେମିତି ନା ସେମାନଙ୍କୁ ଗୋଟେ ଖୁସି କରିବା ପାଇଁ ଯାହାବ ହଉ ଗୋଟେ ଚକୋଲେଟକେଟରେ ହଉ ଆଉ ଯାହାହଲେ ଗି୍ଟ ତାଙ୍କୁ କଣ୍ଢେଇ ଯାହାଉ ଗୋଟେ ଦେଇଦେଲେ ସେ ଗୋଟ ଖୁସି ଆଉ ମୁଁ ବି ପାଇ କ ମୁଁ ବି ପାଇଛି ତାଙ୍କ ଭିତରେ ଆଉ ଜାମଲା ହବାର ନାାଇଁ
ଆମର ତ ଆରବର୍ଷ ମାନେ ଏ ଏପଟେ ପ୍ରତିଯୋଗିତା ସବୁ ଚାଲିଛି ଏପଟେ ବର୍ଷା ଜୋରେ ନାଦିଲା ଯେ ଆଉ ସବୁ ମାନେ ସେଠି ଓଦା ସେଇଠି ମନ୍ଦିର ଉପରେ ମାନେ ସେଇ ମାଆଙ୍କ ମନ୍ଦିର ଗୋଟେ ଅଛି, ସେଇ ମନ୍ଦିର ଉପରେ ମନ୍ଦିର ପାଖ ପାଖାପାଖି ସବୁ ମାନେ ଲାଗିଛି, ସେଇ ସାମ୍ନାଟରେ ଆଉ ବର୍ଷା ନଥିଲା ସବୁ ଏଠି ମାନେ ପୁରା ଫୁଲ୍ ପୁଣି ବର୍ଷା ଛାଡ଼ିଗଲା ପ୍ରତିଯୋଗିତା ହେଉଥିଲା ଅଧାରୁ ନାଚ ନାଚ ପ୍ରତିଯୋଗିତା ଥିଲା ନାଚ ଆଉ ହେଇପାରିଲାନି ସବୁ ମାନେ ପଦାପଦା ହେଇଗଲେ ତାପରେ କହିଲେ ବର୍ଷା ଛାଡୁ କେତେ ଓ୍େ ଉ ଅଧଘଣ୍େ ଖଣ୍ଡ ଅ ଅନେଇଲେ ବର୍ଷା ଦିନ ଛାଡିଗଲେ ପୁଣି ନାଚଷ୍ଟାଟ ଗଲେ ପୁଣି ଫି ଫିରି ବର୍ଷା କହୁଛି ତଥାପି ନାଚୁ ଏଇପଟେ ଦେଖୁଛନ୍ତି ଆଉ ଆମ ତ ଦୋକାନ ବଜାର ତ ପ୍ରାୟ ପଛ ଖାଲି ଛଣାଛଣା ଜିନିଷ ଆଉ
ହଁ ସେତିକି ତ ଆଉ ଏର ତ ଆଉ କିଛି ନହିଁ ଏତିକି ଆଇସ୍କ୍ରିମ ଟିକେ ଆସେ ଏତିକି ଯାପଡେ ଆଉ ତ ଗତ ବର୍ଷ ଏତେ ଭଲ ହେଲାନ ପ୍ରବଳ ଖରା ଯୋଗୁ ଏତେ ମଜା ଲାଗିଲାନି ଆମର ରଜ ମହୋତ୍ସବ କାହିଁକି ନା ରଜ ମହୋତ୍ସବଟା ଯଉ ବଡ ଟେଣ୍ଟ କରି ନାହାନ୍ତି ସେମାନେ ଖାଲି ଷ୍ଟେଜ ଟା କରୁଛନ୍ତି ଆଉ ତାର ଟିକେ ଟିକେ ହାଲକା ଫୁଲକା କରୁଛନ୍ତି ଖରାରେ ବସିକି ଦେଖିବା ଟା ବସିକି ଏତେ ଭଲ ଲାଗିଲାନି ଏଇଥର ବାକ ଚାରିଆଡୁ ଟେଣ୍ଡ କରିଦେଇଛନ୍ତି।
ହଁ ଆଥରକ ତ ବହୁତ ଜୋରରେ ଖରା ହେଇଥିଲା କେବଳ ଲାଷ୍ଟ ରଜକୁ ବର୍ଷା ହେଲା
ଖରା ଯୋଗୁ ଦେଖି ହବନି ନହେଲେ ଏଇଟା ଭଲ ଲାଗିଲା ଏଇଟା ଯୋଉ ଚେଷ୍ଟା କରୁଛନ୍ତି ଭଲ ଲାଗିଲା
ଆଉ ଆଣ୍ଟି ରଜକୁ ସବୁ କିଣିଲାଣି ନାାଇଁ ଶାଢ଼ୀ ଫାଣି
କଣମା
ରଜକୁ ସବୁ ଶାଢୀ
ହଁ ହଁ ହଁ ସବୁ ବଡ ଝିଅ ମାନେ ଶାଢୀ ଏଇ ଛୋଟ ଛୁଆ ଗୁଡା ବି କହୁଛନ୍ତି ଆମେ ପିନ୍ଧିବୁ ଶାଢୀ ତାଙ୍କର ସବୁ ମୋର ମା ମୁଁ ନିଜେ ବିକୁଛି, ହଁ ମଁନେଜେ କରୁଛି, ଟେଲରିଂ ସାଙ୍ଗରେ ଏ ସବୁ ରଖିଛି ଆଉ ହଁ ଆଉ ଡ୍ରେସ ପତ୍ର ଝିଅଟ ଆଜି ଡ୍ରେସ ପାଇଁ ଅନଲାଇ ଗଟେ ମଗେଇଦଛି ପୁଣି ଆଜି ଗୋଟେ ଯିବ କାହିଁନା ସେ ତାଙ୍କର ପ୍ରୋଗ୍ରାମ ଝିଅ ମାନ କରିଛନ୍ତି ଗୋଟେ ଦିନ ଶାଢୀ ପିନ୍ଧିବେ ଆଉ ଗୋଟେ ଦିନ ଡ ପିଧେଉ ଗୋଟେ ଡେ ପିନ୍ଧେ ଲଷ୍ଟ ପ୍ରେ ଦିନ ଦିନ ଶାଢୀ ପିନ୍ଧିବେ ତ ଏତେ ତ ନୂଆ ଆଣି ହବନି ତେଣୁ କରିରି ଦିଟା ଡ୍ରେସ ଆଣିଛନ୍ତି ମୋର ଗୋଟେ ଶାଢୀ ଡେସ ପିନ୍ଧିଦବ ଆଉ ଗୋଟେ ବି ଶାଢୀ ପିନ୍ଧିଦବ
ଶାଢୀ ପନ୍ଧିବ କଣ ୍ୟାନ୍ସ
ନାଇଁ ସେ ଦୋଳି ପିନ୍ଧିକି ଦୋଳି ଖେଳିଯିବେ।
ଓ ସାଢି ପନ୍ଧିକି କେମ ଦୋଳି ବି ଯେ?
ହଁ ସେ କହିଲେକି ଆମେ ପିନ୍ଧିକି ସବୁ ଝିଅ ମାନେ ଦୋଳି ଖେଳି ଯିବା ଯେତେବେଳେ ସେତେବେଳେ ଶାଢୀ ପିନ୍ଧିକି ଯିବା।
ଶାଢୀ ପିନ୍ଧିକି ଦୋଳି ଖେଳିଲେ।
ତାଣ ଗୋଟେ ଖୁସି ଛଡା ହଉ ରହୁଚିରେ ମା ହଉ ହଉ ଜୟେ ଗୁରୁ।
ଜୟ ଗୁରୁ।